ହାଲୋ।
ହଁ ଝିଅ କୁଆ ହଁ ଝିଅ କୁହ।
କଣ କରୁଛନ୍ତି?
ଏଇ ବସିଚି ଆଉ ଆପଣ?
ମୁ ଏଠି ବସିଚି ଆଉ।
ହୁଁ ହୁଁ ଆଉ ଆଜି କଣ ରୋଷେଇ ହେଇଚି?
ଆମର ରୋଷେଇ ଆଜି ହେଇଚି ଭାତ ଆଉ ତୁ ଜହ୍ନିଇ ଜହ୍ନି ଟମାଟ ଆଉ ବାଇଗଣ ସବୁ ପକେଇକି ଯୋଉ ଗୋଟେ ବେସର ଦେଇ କଣ କଣ ଗୋଟେ ରାଇ କରନ୍ତିନି?
ହଁ ହଁ ରାଇ କୁହନ୍ତି ଆମ ଆଡେ ବି ମସଲା ଭ କୁହନ୍ତି।
ମାନେ ମସଲା ନୁହଁ ବେସର ଦେଇକି
ହଁ ଆମ ତମେ ଯୋଉଆକୁ ବେସର କହୁଚ ଆମ ଆଡେ ସେକୁ ମସଲା ବି କୁହନ୍ତି।
ଓ ହୋ ହୋ ମାନେ ପୁରା ପାଣିଆ ନୁହ ମାନେ ଜକୁୁ ଜୁକ। କିଆ ହେଇଚି ମାନେ ପୁରା ମାନେ ଟାଣ ଟାଣ ଟାଇପର। ହଁ ଶୁଖିଲିଆ ଶୁଖିଲିଆ ହେଇଛି ଜହ୍ନି।
କୁହନ୍ତିି ହଁ।
ଜହ୍ନି ଅଙ୍କା ତାକୁ ପକେଇକି କରିଛନ୍ତି। ଆଉ ଡାଲମା କରିଛନ୍ତି ଆଉ ଭଜା ହେଇଚି ଆଉ। ପୋଟଳ ଆଳୁ ଭଜା ଏଇଟା ପୋଟଳ ସିଜିନ୍ ନା ସେଥିଆଇ ପୋଟଳ ଆୁ
ହଁ ହଁ ସେ ଆମ ଆମର ଚାଷ ହୁଏଇଛି ଆମର ଆମ ଗାରେ ବି ଚାଷ ହେଇ ଟି ବା ଆମର। ଚାଷ ଏରିଆ, ଆମରବି ନିଜର ଆମର ପୋଟଳ, ଭେଣ୍ଡି, କଲରା, ଜହ୍ନି ଆମର ସବୁ ଆମର ବାଦ ବାଦାମ ଚାଷ ବି ହୁଏ। ବିରି, କୋଳଥ
ମୁଁ କହିଲି ଗାଁ ଏରିଆ ବୋଧେ
ଆଜ୍ଞା।
ବୋଲି ଓହୋ ସେଠି ଭଲ ଗାଁ ଏରିଆରେ କଣ କହିଲେ ବଡ ବଡ ବାରି ଥାଏ, ହୁଁ। ହୁଁ ହୁଁ ତାପରେ ବଡ ବଡ ବାରି ଥାଏ ନା ସେଠି ଚାଷ କରିବାକୁ ଭଲ ହୁଏ।
ହଁ ଆମ ନିଜ ବାରିରେ ବହୁତ ପନିପରିବା ଗଛ ଲାଗିଚି। ଏବେ ତ ବର୍ଷା ସିଜିନ୍ ଚାଲିଚି। ଏଇ ଜହ୍ନି, କାକୁଡି ଆଉ କ ଇଏ ଲାଗିଚି କଖାରୁ ଲାଗିଚି ଏମିତି ସବୁ ଆଉ ଝୁଡଙ୍ଗ ଏମିତି ସବୁ ଆଉ। ଆମର ଟିକେ ଏଇ ପନିପରିବା କିଣିବାକୁ ପଡେନି ନିଜର ଚାଷ ହୁଏ। ହଁ ହଁ।
ହୁଁ ହୁ ତାପରେ ନିଜେ ଫସଲ କରିକି ଖାଇଲେ ହିଁ ମାନେ ଦେହ ଆଜିକାଲି ସୁସ୍ଥ। ରହିବ। ତାପରେ ଆମେ ଯୋଉ ତେଲ ମସଲା ଏ ପିଡିଆ ଦିଆ ପନିପରିବା ଖାଇକି ମାନେ ଆମେ ନିଜ ରୋଗ ବଢ଼ଉଛେ ଖାଲି।
ହଁ ଏବେ ତ ପ୍ରାୟ ସବୁ। ପନିପରିବାରେ ହିଁ ଔଷଧ ପକଉଚନ୍ତି ଲୋକ ନା ସାର। ଦଉଛନ୍ତି। ଯାହାହେଲେ ଏଇଖିଣା ଦେଖୁନାହାନ୍ତି କେମିତି ରୋଗ ବୈରାଗ ହଉଛି। ଏଇ ସବୁ ସାର ମସଲା ଖା ଖାଦ୍ୟ ଖାଇକି ହିଁ ଲୋକଙ୍କୁ ହଉଛି। ଆଗେ ଏତେ ଥିଲା କି? ହଁ ହଁ ପରିବାଟାକୁୁ। ହୁଁ ବହୁତ ଦିନ ବି ରଖି ଦିଅନ୍ତି ଷ୍ଟୋର କରି ବି ବିକ୍ରି କରନ୍ତି। ଆମର ଏଠିକଣ ନିଜେ ଚାଷ କଲେ ଆମରି ଚାଷ। ଚରିବା। ନିଜେ ବିଲରୁ ଆଣିଲେ ସାଙ୍ଗେ ସାଙ୍ଗେ ରୋଷେଇ ହେଲା ଖାଇଲୁ। ନିଜେ ରଖି ଘରେ ଖାଇଲୁ।
ଆପ।
ଆଉ ଆଉ ଆପଣ ସବୁ କୋଉଠି। ଆଉ ଆମର ବାଦାମ ଚାଷ ହୁଏ। ଧାନ ଆମର ବାଦାମ ଚାଷ ହୁଏ ଧାନ ଚାଷ ହୁଏ ବି ରି, କୋଳଥ, ସୋରିଷା, ସବୁ ଆମର ଚାଷ ହୁଏ।
ହଁ।
ଆଉ। ଆପଣ କଣ ବାରିରେ କିଛି ଗଛ ଲଗାନ୍ତି ନା ନାଇଁ ସେମିତି କିଛି ନାଇଁ। ହାଲୋ। ହାଲୋ।
ହା ଲୋ।
ମ୍ୟାଡ଼ାମ ଆପଣ ଯ କେମିତି କଣ କରୁଛନ୍ତି।
ରଜ ତ ଆମର ବହୁତ ଭଲରେ କଟିଲା ଆଉ, ଆଉ ବୁଲିବାକୁ ଯାଇ ଥିଲୁ ଆମର ଏଠି ଗୋଟେ ରାମ ରଜା ଠାକୁର ହୁଅନ୍ତି। ସେଠିକି ଯାଇଥିଲୁ। ଆମର ଏଠି ଗୋଟେ ଯୋକଡିଆ ଗୋଟେ ପୋଲ ଅଛି ପୁରୁଣା ପୋଲ। ଇଂରେଜ ମାନେ କରିଥିଲେ ସେଠିକି ଯାଆନ୍ତି ଲୋକମାନେ ବହୁତ ଲୋକ। ଲୋକ ସେଠି ହୁଅନ୍ତି ବୁଲିବାକୁ ଯାଆନ୍ତି ରଜ ଟାଇମରେ ବହୁତ ଲୋକ ହୁଅନ୍ତି। ଆଉ ଏମିତି ଦୋଳି ଖେଲିଲୁ ବିଭିନ୍ନ ପ୍ରକାର ପିଠା ଆଉ ରଜପାନ ଖାଇଲୁ। ଆଉ ତୁମର କେମିତି ରଜ ଗଲା।
ଆମର ତ ଏଠି ସହରାଞ୍ଚଳ ଏମତି ନର୍ମାଲି ଖାଲି ମଉସ ମହୋତ୍ସବ ହୁଏ। ତା ମହୋତ୍ସବ ତ ଦେଖିବାକୁଯାଉ। କିନ୍ତୁ ଆମେ ମାନେ ଗାଁ ପଟ ପ୍ରାୟ ରଜକୁ ଆମେ ଯାଇପାରୁନା ନା। କେତେଏଳେ କେମିତି ଯାଉ କୋଉ ବର୍ଷ ଗଲେ କୋଉ ବର୍ଷ ଆମେ ଯାଇ ପାରୁନୁ ତ ଆମ ଅଜ ଯା ହର ଗାଁ ରେ ମାନେ ରଜ ବହୁତ ଭଲ ସେ ହୁଏ ବହୁତ ଭଲ ବି ଲାଗେ ମାନେ ଆମ ଅଜା ହର ଗାଁ ପାଖରେ। ପାଖରେ ଗୋଟେ ମାନେ ଛୋଟ ପାହାଡଟେ ଅଛି ସେଇ ପାହାଡ ଉପରେ ମାନେ ସେ ରଜକୁ ହିଁ ଠାକୁର ସେଇଠୁ ଫୁଟିଥିଲେ ମାନେ କେବେଠୁ ଫୁଟିଥିଲେ ସେଇଟା ତ ଆମେ କହି ପାରିବାନି। କୋଉଠୁ ମାନେ କେତେ ବ -ବର୍ଷ ହେଲାଣି ନା ଯୁଗ ହେଲାଣି ତାର ଠିକ ଠିକଣା ନହିଁ। ତ ସେ ରଜକୁ ହିଁ ସେଇ ଠାକୁର ଫୁଟିଥିଲେ। ତ ସେଇ ପାହାଡ ଉପରେ। ଠାକୁର ଫୁଠିଥିଲେ ସେଇଠି ପୁରା ମହୋତ୍ସବ ହୁଏ।
ହଁ ହଁ।
ହୁଏ ଯେମତି ଯେମତି ବିକାବିକି ହୁଏ ଯେମିତି ଯାହା।
ଆଜ୍ଞା ଆଉ ସବୁ ଆଉ ସବୁ କୋଉ ଠାକୁରଙ୍କ କ କତିକୀ ଯାଇଚନ୍ତି।
କଣ କହିଲେ?
ଆଉ ସବୁ କୋଉ ଠାକୁରଙ୍କ ଦେଇ ବୁଲିବାକୁ ଯାଇଛନ୍ତି?
କଣ କହିଲେ ଶୁଭିଲାନି?
ମୁଁ କହିଲି ଆଉ ସବୁ କୋଉ ଠାକୁରଙ୍କ କତିକି ବୁଲିବାକୁ ଯାଇଛନ୍ତି?
ଓ ଆ ଯାଇଛୁ ସବୁଆଡେ ଯାଇଛୁ ଆମେ ପ୍ରାୟ ଆଉ ସବୁ ତ ଯାଇନୁ କିଛିଟା ଯାଇଛୁ ଆଉ କିଛିଟା ଯାଇନୁ ଆଉ।
ହୁଁ କୋଉ କୋଉ ଠାକୁରଙ୍କ ଜାଗାକୁ ଯାଇଛନ୍ତି କହୁନାହାନ୍ତି ଟିକେ?
ଆମେ ଘଟଗାଁ ଯାଇଛୁ ତାପରେ କାକଟ ପୁରଠୁ ଧରି କି ମାନେ ସେଇଟା କଣ କହିଲେ ଲିଙ୍ଗରାଷ୍ଟୁ ଧରିକି ତାପରେ ଆମର ଯୋଉ କୋଣାର୍କ, ପୁରୀ, ଆଉ ଅଲଗା ଜାଗା ବାହାରକୁ ବି ଯାଇଛୁ ହୁଁ ଆମର ଯୋଉ କଲିକତା ଯାଇ ଯୋଉ ବାଲେଶ୍ଵର ଯାଇଛୁ, କୋରାପୁଟ ଯାଇଛୁ, ଏମିତି ସେଠି ତ ବହୁତ ଠାକୁର ମାନେ ସେମିତି ତ ମୁୋ ନାଁ ଡାକ ଠିକ ସେ କହିପାରିବିନି କାଁକନା ସବୁ ନାଁ ଗୁଡା ତ ମନ ନାହିଁ। ତମେ ବାହାରକୁ ବି ଯାଇଛୁ ଆମର କଣ ହୁଏ କହିଲେ ମୁଁ ବା
ହୁଁ ହୁଁ କୁହନ୍ତୁ? ମୁଁ କହିଲି ଯେତେ ଯୁଆଡେ ଯାଆନ୍ତୁ କିନ୍ତୁ ଠାକୁରଙ୍କ ଜାଗାକୁ ଗଲେ ବହୁତ ଭଲ ଲାଗେ। ହ୍ୟାଲୋ।
ହ୍ୟାଲୋ, ହୁଁ।
ମୁଁ କହିଲି ଯେତେ ଯୁଆଡେ ଯାଆନ୍ତୁ କିନ୍ତୁ ଠାକୁରଙ୍କ ସ୍ଥାନକୁ ଗଲେ ବହୁତ ଭଲ ଲାଗେ।
ହୁଁ ହୁଁ ନା ଆମେ ଏମତି ମାନେ କିଛି ଏକା ଯାଉ ନେ ଏମିତି ମାନେ ସମସ୍ତେ ମିଶିକି ମାନେ ଆମର ପିକନିକ ଗଲା ଟାଇପ ର ସେମତି ସମସ୍ତେ ପୁରା ମିଶିକି ଗୋଟେ ବସ୍ କରିକି ଯାଉ ଆଉ।
ହ ନିଜ ପରିବାରଙ୍କ ସହିତ ଯିବ କିନ୍ତୁ ବହୁତ ଭଲ ଲାଗିବ।
ଆଜ୍ଞା ଆଜ୍ଞା।
ନିଜ ପରିବାର ସହିତ ଯିବ କିନ୍ତୁ ବହୁତ ଭଲ ଲାଗିବ। ଆଉ ପୁରୀର କୋଉ କୋଉ ଜାଗା ଯାଇଛନ୍ତି ଖାଲି ଜଗନ୍ନାଥ ମନ୍ଦିର ନା ଆଉ କୋଉଠିକି ଯାଇ
ନାଇଁ ନାଇଁ କୋଣାର୍କ ଯାଇ ଚୁ ଆଉ, ଚନ୍ଦ୍ରଭାଗା ଯାଇଛୁ, ତାପରେ ଆମର ଯୋଉ କାକଟପୁର ଯାଇଛୁ। ତାପରେ ମାତା ମ ମଠ ଯୋଉ?
ହ
ମାତା ମଠ ଥାଏ ପୁରୀରେ ହଁ ହଁ ମାତା ମଠ ଯାଇ ଛୁ, ବହୁତ ଜାଗା ଯାଇଛୁ।
ହୁଁ ମାତା ମଠରେ ମା ମାତା ମଠରେ ତ ବହୁତ ପ୍ରକାର ଠାକୁର ଅଛନ୍ତି, ମୁଁ କହିଲି ମାତା ମଠ ଭିତରେ ତ ବହୁତ ପ୍ରକାର ଠାକୁର ଅ ଅଛନ୍ତି ନା। ଜଗନ୍ନାଥଙ୍କର କେତେ ଠାକୁର ଯେତେ ଅବଦାର ନେଇଥିଲେ ସେଇଠି ହିଁ ଦେଖିବେ ମାତା ମଠରେ। ଆଜ୍ଞ। ସେଠି ବି ବହୁତ ବାବା ମା ମାତା ମା ତା ମାନେ ବି ବହୁତ ଅଛନ୍ତି, ଏଇ ଆମେ ଥରେ ଆମେ ଯୋଉ ଟାଇମ ରେ ଯାଇଥିଲୁ ତାଙ୍କର ଥରେ ପ୍ରବଚନ ହଉଥିଲା ବସି ମାତା ମାନେ ଦେଖିଥିଲୁ ଆମେ ସେଇ ଟାଇମ ରେ ଥରେ ଯାଇଥିଲୁ। ମନ୍ଦିର ଟା କିନ୍ତୁ ମା ବୋହୁତ ପୁରା ଶାନ୍ତ ଏରିଆ ପୁରା ପ ଜିବ ତା ଭିତରେ ବୁଲି ବହୁତ ଭଲ ଲାଗିବ।
ହଁ ବହୁତ ବଢିଆ ଲାଗିବ ପୁରା ମାନେ ବଡ ଏରିଆ ଟା ନା।
ପୁରୀର ଲୋକନାଥ ମନ୍ଦିର ଯାଇନାହାନ୍ତି ଲୋକନାଥ ମନ୍ଦିର?
ସବୁ ଜାଗା ଗୁଡାକ କଣ କହିଲେ ହଠତ୍ ମନେ ପଡୁନି ନା। ତ ନାଇଁ ଆମେ କଣ ହୁଏ କହିଲେ ମାନେ ଆମେ ଧରନିଅ ସ୍କୁଲ ହଉ
ସବୁବେଳେ ଯାଉଛନ୍ତି ଆମେ କଣ ସବୁବେଳେ ଠାକୁରଙ୍କୁ ଯାଇପାରୁଛି କି? ହଁ
ଜାଗା କୁଆଡେ ଯାଉନୁ ପ୍ରାୟ କିନ୍ତୁ ଆମେ ଯିବୁ ସେଇ ଯୋଉ ପୁରୀ ହଁ। ଜଗନ୍ନାଥ ମନ୍ଦିର ହିଁ ଯିବୁ ଆଉ ଅଲଗା ଜାଗା ମାନେ ଗଲେ ଜା ବ ଯିବୁ ସେମିତି ଆମର କମ୍ପଲସରୀ ନୁହଁ ବର୍ଷକୁ ଥରେ ଅଲଗା ଜାଗା ଯାଇପାରୁ। କିନ୍ତୁ ଏମିତି ନୁହଁ ଯେ ଆମେ ଅ ଆ ପୁରୀ ଗଲେ ଆଉ କୁଆଡେ ଯିବୁ ବୋଲି ସେଇ ପୁରୀ କେବଳ ଜଗନ୍ନାଥ ମନ୍ଦିର ଦର୍ଶନ କରିବୁ। ଯଦି ହବ ଟିକେ ସମୁଦ୍ର କୂଳ ଯିବୁ ଆଉ ଯଦି ବି ଆମ ପାଖରେ କିଛିଟା ଟାଇମ ଥିବ ତାହେଲେ ଏଇ ବା ଟମଙ୍ଗଳା ଆଉ ପୁରୀ ଏଇଗୁଡା ଯାହା ଟେ ଦର୍ଶନ କରୁ।
ଆମେ ଝିଅ ଏତେ ଥର ପୁରୀ ଯାଇଛୁ କିନ୍ତୁ ମୁଁ କେବେ ବାଟ ମଙ୍ଗଳା ମାନେ ଠାକୁରଙ୍କୁ ହିଁ ଦେଖିନି। ଏ ଭାଗ୍ୟରେ ନାହିଁ ଦର୍ଶନ ନାହିଁ ମାଙ୍କର ଇଚ୍ଛା ନାହିଁ ତ ଦେଖିପାରିବାନି।
ଆ ମୁଁ ଏ ବିଷୟରେ ତ ମାନେ ଆ ଜାଣିନି ଲୋକମାନଙ୍କର କଣ କଥାବାର୍ତ୍ତା କିନ୍ତୁ ମୁଁ ଯେତିକି ଜାଣିଚି ଆ ଯେବେବି ଆପଣ ପୁରୀ ଯାଆନ୍ତୁ ନିହାତି ଅଠର ନଳା ବାଟ ମଙ୍ଗଳା ଜଗ ନାଥ ଏଇ ତିନି ଜଣଙ୍କୁ ଦର୍ ର୍ସନ ଯିଏ କରିକି ଯିବ ସି ସବୁଠାରୁ ମାନେ ଭ ମାନେ ପୁଣ୍ୟ କରିବ। ଏଇଟା ମୁଁ ଶୁଣିଚି ଆଗ
ନା ନା ଲୋକମାନେ ବି କୁହନ୍ତି ହଁ ବାଟ ମଙ୍ଗଳାଙ୍କୁ ଅଠରନଳା ଦର୍ଶନ କରି ଝିଅ ଭଲ ମୁଁ ଶୁଣିଚି ଯେ ଝିଅ ଆମର ଏପଟୁ ଟିକେ ସୁବିଧ ଧା ନାହିଁ ଆମେ ଟ୍ରେନ ରେ ପଳାଉ ଆଉ ସେମତି ଦେଖି ହୁଏନି ଏଇଟ ଟାଇପ ର ଆଉ।
ଓ ହୋ କିନ୍ତୁ ଆଗ ମାନେ ଯିବେ ଦେଖି ହଉ କି ନ ହଉ କିନ୍ତୁ ମାନେ ଏଇଟା ଅଛି। କଥାରେ ବି ଅଛି। ଉ ପ୍ରାୟ ଲୋକ ବିଶ୍ଵାସ ବି କରନ୍ତି ଆଗ ଅଠର ନଳାକୁ ଦର୍ଶନ କରିବେ। ଅଠର ନଳା ପରେ ବାଟ ମଙ୍ଗଳା।
ଝିଅ ଅଠର ଅଠର ନଳାରେ କଣ ଅଛନ୍ତି?
କିଛି ନହିଁ ଖାଲି ଆମର ଯେମିତି ଅଠର ନଳା କିଛି ସେମିତି କିଛି ନାଇଁ। ଯେମିତି ଆମର ବ୍ରିଜ୍ ଛୋଟ ବ୍ରିଜ୍ ଟା ହେଇଚି ଯେମିତି ଆମର ବଡ ବଡ ବ୍ରିଜ୍ ଅଛି ସେମିତି ଖାଲି ଅଠରଟା ନଳା ତା ଉପରେ ମାନେ ରାସ୍ତାଟା ହେଇଥି ଚି। ସେଇଗୁଟା ନର୍ମାଲି ଆଉ କିଛି ନାହିଁ ହଁ ପୋଲ ସେ ଯୋଉଗୁଡା ମାନେ ଦେଉଳ ଟାଇପ ର ଅଠର ନଳା ଗୁଡା ହେଇଚି ମାନେ ଏମିତି ଗୋଜି ଗୋଜିଆ ହେଇକି ଯେମ ହୁଏ ସେମିତି ଖାଲି ଅଠର ନଳା ଗୋଜିଆ ଗୁଜିଆ ହେଇଚି ଆଉ କିଛି କିଛି ନାହିଁ ସେଠି କିନ୍ତୁ ସେଇ ଉଁ ସେଇଟାକୁ ବି ଲୋକ ନିହାତି ଦେଖିବା ଦରକାରେ ମାନେ ଅଠର ନଳା ବାଟମଙ୍ଗଳା ଜଗନ୍ନାଥ
ହୁଁ ହୁଁ ସବୁ ଲୋକ କଣ ଜାଣିଛନ୍ତି କି ଏ କଥା? କିଛି କିଛି ଲୋକ ଜାଣିଚନ୍ତି। ପୁରୀ ସାଇଡ ଲୋକ ବହୁତ ମାନେ ସେମାନେ ବହୁତ କେତେ ପ୍ରକାରର କଥା ଜାଣିଥିବେ ଠାକୁରଙ୍କ ଉପରେ ଆମେ ଅଳ୍ପ କିଛି କିଛି କିଛି ଜାଣିଚୁ ଆଉ।
ଆଜ୍ଞା ଆଜ୍ଞା। ତ ନାଇଁଁ ହଁ ସେପଟ ସାଇଟରେ ଲୋକ ତ ନିହାତି ସବୁ କିଛି ଜାଣିଥିବେ। ଆଉ କିନ୍ତୁ ଏ
କିନ୍ତୁ ପୁରୀରେ ଯିଏ ପୁରୀରେ ଯିଏ ଜ ନ୍ମ ହେଇଚି କି ପୁରୀରେ ଯାହାର ଶାଶୁ ଘର ହେଉଚି ତାଙ୍କର ଭାଗ୍ୟ ବହୁତ ମାନେ ଇଏ ଠାକୁରଙ୍କୁ ସବୁବେଳେ ଦର୍ଶନ କରୁ ସେ
ହୁଁ ହୁଁ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଏବେ ର
ହଉ ହଉ ରଖୁଚି ଧନ୍ୟବାଦ।